ହାଲୋ।
ହଁ ଆପଣ ଏବେ କଣ ବସିଛନ୍ତି ନା କଣ କରୁଛନ୍ତି?
ନାଇଁରେ ଫ୍ରି ଅଛି।
ହଁ ତ ମୁଁ କଣ କହୁଥିଲି କି ଏବେ ତ ସି ମାନେ ଆସିଗଲା ରୁ ତୁ ଯେ ପନିପରିବା ସବୁ ଲାଗିବ। ତ ପନିପରିବା ଆମର ତ ଏଇଆଡେ ସବୁ ପନିପରିବା ଲଗେଇବା ପାଇଁ ମାନେ ପ୍ରସ୍ତୁତି ସରିଲାଣି ଯେମତି ଏତିକି ଆମେ ବାରିରେ ସବୁ ହଣାହଣି କରିସାରିଲୁଣି। ତ କରିକି ସବୁ ମଞ୍ଜି ସବୁ ପ୍ରକାର ଏମତି ଭେଣ୍ଡି ମଞ୍ଜି, ବାଇଗଣ ମଞ୍ଜି ସେତୁ ଗାଜର, ବିଟ୍, କୋବି ସବୁ କିଛି ଲାଗିଛି ଧନିଆ ଆଉ ତା ସାଙ୍ଗରେ ଆମେ ବି ସବୁ ଯୋଉ ବଡ ବଡ ଗଛ ଆଣିକି ନଡିଆ ଗଛ ହେଇକା ବି ଲଗେଇଛୁ। ତ ବ ବର୍ଷା ଦିନ ଯେହେତୁ ଆସିଲା ମେନ୍ ଏଇଥରକ ତ ବର୍ଷା ହବ, ସବୁ ଗଛ ଚେର ଜଲ୍ଦି ଧରି ଯିବ। ଆଉ ସବୁରେ ତ ମାନେ ଜାଣିଥିବେ ଯେ କେମିତି କଣ ପନିପରିବା ଚାଷ ହୁଏ ଆଉ। ଆପଣଙ୍କ ଆଡେ କଣ କଣ ସବୁ ଲଗେଇଲେଣି?
ଆମ ଆଡ଼େ ଲାଗିଛି ଧନିଆ ପତ୍ର କଞ୍ଚା ଲଙ୍କା। ଆଉ ଯେମିତିକି ଗାଜର ଲାଗିଛି। ବାଇଗଣ ଆଳୁ କଦଳୀ ଗଛ ଏମିତି ସବୁ ଚାଲିଛି ଏବେ ତ ଆମ୍ବ ସିଜିନ୍। ଥିବ ଜାଣିଛନ୍ତି ଆମ୍ବ ଏବେ ବହୁତ ହଉଛି ଏମିତି ଚାଲିଛି ଆଉ। ହଁ
ହଁ ଆମ ଆଡେ ବି ସେମତି। ସବୁ ଚାଲିଛି ତ ଆମର ତ ଆପଣ ଜାଣିଥିବେ ଯେ ଭେଣ୍ଡି ଗଛ ପ୍ରଥମେ ଆମେ ମଞ୍ଜି। ତାକୁ ମାନେ ମାଟିରେ ପୋତିଦେବା। ପୋତିକି ଆମେ ମାଟି ଗୋଡେଇ ଦଉଛେ ତାପରେ ପାଣି ହାଲକରେ ଫାଷ୍ଟ ଯେତେ ବେଳେ ଲଗେଇବ ମାନେ ବେଶୀ ପାଣି। ପାଇପ୍ ଦ୍ଵାରା ଦେଲେ ମାନେ କଣ ମଞ୍ଜି ଟା ଉଠିଯିବ। ଯୋଉ ଜାଗାରେ ଲାଗିଥିବ ଅନ୍ୟ ଜାଗାକୁ ପଳେଇବ କିନ୍ତୁ ଆମେ ପାଣି ଫାଷ୍ଟ ଛିଞ୍ଚି ଛିଞ୍ଚି ଦେବା କିଛି ଦିନି। ଯେମିତି ସେ ଟିକେ ମାଟିରେ ତାର ଚେର ଧରିଯିବ ଯେମିତି ଆଠ ଦଶ ଦିନ ଭିତରେ ବର୍ଷା ହେଲା। ତ ଆହୁରି ଜଲ୍ଦି ଛଅ ଦିନ ଭିତରେ ବି ଧରିଯିବ କାରଣ ମାଟି ଓଦା ଥିବ। ତ ଏବେ ଯୋଉ ବର୍ଷା ଟା ଟିକେ ହଉନି କିନ୍ତୁ ଅଳ୍ପ ଧରଣ ର ହଉଛି। ତାପରେ ତାକୁ ଆମେ କଁ କରିବା ସକାଳେ ସନ୍ଧ୍ୟାରେ ପାଣି ଛିଞ୍ଚି ଛିଞ୍ଚି ଦେବା ଆଠ ଦିନ ଯାଏଁ ତାପରେ ଆଠ। ଆଠ ଦିନ ପରେ ଭଲସେ ପାଇପ ରେ ପାଣିଦବା ଚେର ଧରିକି ସେ ଉପରକୁ ଟିକେ ଗ ଗଛ ଟା ଗଜା ହେଇକି ଉଠି ଯାଇଥିବ। ତାପରେ ପାଣି ଦେଇ ସାଇଲା ପରେ ଯେତେବେଳେ ଗଛ ଟା ଆମର ମିନିମମ୍ ପନ୍ଦର ସତର ଦିନି। ପରେ ଯେତେବେଳେ ଟିକେ ବଡ ହେଇଯିବ ସେଠି ଆମେ କଁ କରିବା ନା ଯୋଉ ଚୁଲିରେ ଯୋଉ ପାଉଁଶ ତାକୁ ସେଠି ବିଞ୍ଚିଦେବା କାରଣ ପ୍ରାୟତଃ ଭେଣ୍ଡି ଗଛରେ ପିମ ପୁଡି ମାନେ ଲାଗିଯାଆନ୍ତି ତ ସେ ସବୁ ସେ ପତ୍ରକୁ ଖାଇ ଦିଅନ୍ତି। ତ ଗଛ ଆଉ ମାନେ ଉର୍ବର ହେଇକି ବଢି ପାରେନି ଏଇଟା ଦୁର୍ବଳ ହେଇଯିବ ଗଛ ଟା ତ ମରିଯାଏ। ତ ଆମେ ଯଦି ସେଠି ପାଉଁଶ ଟିକେ ଛିଞ୍ଚି ଦେଉଛେ ତ ଗଛ ଟା ଭଲ ଭାବରେ ଉପରକୁ ବଢିବ। ତ ଭେଣ୍ଡି ତ ଆପଣ ଜାଣିଥିବେ ପ୍ରଥମେ ଭେଣ୍ଡିର ଫୁଲ ହୁଏ। ଫୁଲ ହେଇ ସାରିଲା ପରେ ମାନେ କଷି ଭେଣ୍ଡି। ତ ଭେଣ୍ଡି କଷି ଭେଣ୍ଡିରୁ ଟିକେ ଆଉ ବଡ ହେଇଗଲେ ତାକୁ ଆଣିକି ଖାଇଦବ। ନହେଲେ ନ ଖାଇଲେ ତ ସେଇଟା ପୁରା ମାନେ ବୁଢ ହେଇଯିବ ଯୋଉଟା। ବିହନ ପାଇଁ ଉପଯୋଗୀ ପୁଣି ଥରେ ଗଛ ଲଗେଇବା ପାଇଁ ଆମ ସେଇଟା ବିହନ ଆକାରରେ। ଆକୁ ରଖିପାରିବା। ତ ଆଉ ଆପଣଙ୍କ ଆଡେ କେମିତି କଣ ବାଇଗଣ ଗଛ ଏକା ଲଗାଯାଏ?
ବାଇଗଣ ଗଛ ସେମତି ବାଇଗଣ ମଞ୍ଜି ଫାଷ୍ଟ ଆପ୍ ଖୋଳିଦବା। ଖୋଳି‌ ଦେଇକିନା ହେଟି ଜାଗା ପରିଷ୍କାର କରି ସାରିଲା ପରେ। ଏଠି ଫାଷ୍ଟ ମଞ୍ଜି ଦବା ମଞ୍ଜି ଦେଇକି ତାକୁ ନିବୁଜ କରିଦବା‌। ଆଣ୍ଡ ପାଣି ଦବା ଏଠି ସାର ବି ଟିକେ ପକେଇଥିବ ଯେମିତି ଭଲ ଗଛ ଯଦି। ହେ ହେଲ୍ଥ ହେଇକି ରହି ମାନେ ଭଲ କି ବଢିବ‌। ମାନେ ଭଲ ବଢିଲେ ତ ପରିବାଟା ହେଲେ ତ ଭଲ ଆମେ ଖାଇବା ନା ତ ସେମିତି ଚାଲିବ ଆଉ ଯଦି କିଛି ହବ ତାହେଲେ ପରିବା ଆମେ ଯୋଉ କାଟୁଛେ ପରିବା ଚୋପା। ସେଟାକୁ ଆମେ ସାର‌ ରୂପେ ବ୍ୟବହାର କରିପାରିବା ସେଟାକୁ ବି ସାର ରୂପେ ଦେଲେ। ମାନେ ଭଲ ହବ ଏଟା ମାନେ। ଆଁ ଉପଯୁକ୍ତ ଜିନିଷ ମାନେ ପୁରା ରିଆଲିଟି ଜିନିଷ ମାନେ କିଛି। ଖରାପ ମାନେ ଦିନିଷ ବି କିଛି ମିଶି ନଥାଏ। ବାହାର ସାରରେ କଣ ମାନେ ଏ କିଛି ଖରାପ ଇଏ ଇଏ ମିଶିଥାଏ ନା, ମାନେ କହନ୍ତିନି କିଛି ଯେମିତି ଅଲଗା ନେଗେଟିଭିଟି ମାନେ ଇଲିଗାଲି ଯେମିତି ମିଶିଥାଏ ଯେମତି କିଛି ଗୋଟେ। ମାନେ କଣ ଘର ପରିବା ଚୋପାଟା ହଉଛି ଆମର ହେଲ୍ଦି ଗୋଟେ ଜିନିଷ। ମାନେ କିଛି ବି ଯେମିତି ନ ହୁଏ। ସେଟା ସେମିତି ଆମେ ଦିଅଟା। ଆଉ ଆମ୍ବ ତ ଜାଣିଥିବେ, ଆମ୍ବ ଏବେ କେତେ ଚାଲିଛି ମାନେ ପ୍ରାୟତଃ ଆମ୍ବ ଏଠି ମାନେ ପୁରା ପୁରି ଖଟା ହିଁ ଅଛି। ମିଠା ଆ ଜମା ନାହିଁ। ଆପଣଙ୍କ ଆଡ଼େ କେମିତି ଆମ୍ବ ଟେଷ୍ଟ କେମିତି?
ହଁ, ଆମ ଆଡେ ବି ତ ସେମିତି ନର୍ମାଲ ଆମ୍ବ ତ ମିଠା ଆମ୍ବ ଅଛି। ଆଉ ଗୁରେ ଗୁରେ ଆମ୍ବ ତ ଆପଣଙ୍କୁ ଦେଖିବେ ମାନେ ଉପରୁ ହିଁ ଭଲ ଦିଶୁ ଥିବ ଆମ୍ବ କିଣିି ଆଣିବେ ମାର୍କେଟରୁ। କିନ୍ତୁ ଖାଇଲା ବେଳକୁ ବହୁତ୍ ଖଟା ଲାଗିବ। ତ ସେଇ ଆମ୍ବ ର ମାନେ ଟେଷ୍ଟ ନା ବହୁତ୍ ବେକାର ହେଇଯାଏ ଆଉ ପଇସା ବି ନଷ୍ଟ ହେଇଯାଏ। କିନ୍ତୁ ବାରିରେ ଆମର ଯୋଉ ଦେଶୀ ଗଛ ସେଥିରେ ତ ବହୁତ ପ୍ରକାର ଆମ୍ବ। ମିଠା ଆମ୍ବ ଅଛି ତା ସାଙ୍ଗରେ ଆଉ ଗୋଟେ ଆମ୍ବିଳା ଆମ୍ବ ବି ଅଛି ଯୋଉଟା ଆମେ ଆମ୍ବୁଲ କରିପାରିବା କଞ୍ଚା ବେଳୁ। ଆଉ ଆମ୍ବ ତ ଏବେ ସିଜିନ୍ ଯେହେତୁ ସବୁ ଆଡ଼େ ଆମ୍ବ ମାନେ ବାରିରେ ଆମ୍ବ, ମାର୍କେଟ ରେ ଆମ୍ବ ସବୁ କେତେ ପ୍ରକାରର ଆମ୍ବ ଅଛି। ଦେଶୀ ଆମ୍ବ ଅଛି। ତ ମାର୍କେଟ ରେ ଯୋଉ ବାଇଗଣ ପଲେଇ ଆମ୍ବ ଆସୁଛି ଅଛି। ତ ବହୁତ ପ୍ରକାର ଆମ୍ବ ମିଳୁଛି। ତ ଆପଣଙ୍କ ଆଡେ ତ ଆପଣଙ୍କ ଆଡ଼େ ଏବେ କେମତି କଣ ସବୁ ଯୋଉ ଚାଷ ଭେଣ୍ଡି ବାଇଗଣ ସବୁ ଲାଗିଛି? ସବୁ କେମିତି କଣ ଦାୟିତ୍ବ ନଉଛନ୍ତି?
ଦାୟିତ୍ବ ଆମେ ମନେକର ସକାଳୁ ଉଠିଲେ ଗଛପତ୍ର ଯୋଉ ସବୁ ଲାଗିଛି ତାକୁ ଆମେ ଫାଷ୍ଟ ପାଣି ଦବା, ପାଣି ଦେଇକିନା ତାକୁ ଇଏ କରିବା। ଅ ଯେମିତି କିି କିଛି ଅସୁବିଧା ନ ହୁଏ ଗଛର। ଖରା ଯେମିତି ପ୍ରପରଲି ସେ ଗଛ ଉପରେ ଯେମତି ପଡ଼ୁଥିବା ଦରକାର। ବୁଝିପାଇଲେ? ଖରା ଯେମିତି ପ୍ରପରଲି ପଡୁଥିବା ଦରକାର। ଯେମିତି କିଛି ବି ଯେମିତି ଆମକୁ ଅସୁବିଧା ଭୋଗିବାକୁ ନ ହୁଏ। କିଛି ଯେମିତି ଅସୁବିଧା ନ ହୁଏ। ଗଛ ଉପରେ ପ୍ର ପରଲି ଖରା ପଇଲେ, ପାଣି ପଇଲେ ସେଇଟା ମାନେ ବହୁତ ଭଲ ମାନେ ହେଇପାରିବ। ଆପଣଙ୍କ ଆଡ଼େ ତାହେଲେ କେମିତି ଆପଣ ଗଛର ଯତ୍ନ ନେଉଛନ୍ତି?
ହଁ, ତ ଆମେ ତ ଗଛର ଯତ୍ନ ରହୁଛୁ ଯେ ଯେମିତି ଗଛ ଚାରିପଟରେ ଯୋଉ ଛୋଟ ଛୋଟ ଗୁରେ ଅନାବନା ଘାସ ଗଛ ଉଠେ ଯାହା ଦ୍ଵାରା ଉଠିବା ଦ୍ଵାରା ଯେ ଆମର ପନିପରିବା ଯେକୌଣସି ପରିବା ବି ଲଗାଇ ଥିବେ ସେ ଗଛ ଜମା ବଢ଼ି ପାରେନି। ତ ଆଗେ ପ୍ରଥମେ ଅନାବନା ଘାସ ଯୋଉଠ ଉପାଡି ଦେବା, ଉପାଡିିକି ଚାରିପଟେ ମାନେ ଭଲସେ ପୁରା ଅ ପରିଷ୍କାର କରିଦବ ସେ ଗଛ ଚାରିପଟ। ଯଦି ଚାରିପଟରେ ମାନେ ଏମତି ତାଲି କରିକି ସେଥିରେ ପାଣି ରଖିବ ପାଣି। ରହିପାରିବ ସେଠି ବହୁତ ଭଲରେ ତାପରେ ସବୁ ଯୋଉ ବର୍ଯ୍ୟବସ୍ତୁ ଆମେ ଧରିିନିଅ ପରିବା ଚୋପା, ଅଣ୍ଡା ଖୋଳ। ତା ସାଙ୍ଗରେ ପଚା ସଢା ସବୁ ମାନେ ଏଇ ଯୋଉ ଖାଦ୍ୟ ଆମେ ଅଇଁଠା ବି ଫିଙ୍ଗି ଦଉଛେ ସେରା ସବୁ ଗୋଟେ ଜାଗାରେ ଯଦି ଆମେ । । ଦୁର୍ଗନ୍ଧା ଆସିବ ଜାଣିବ ଯେ ସେ ଗୋଟେ ଭଲ ସାର ବା କୁଦ ରୂପ ବ୍ୟବହାର ହେଇପାରିବ ବ୍ୟବହାର ହେଇପାରିବ ତ ସେଇ ଜା ଆଣିକି ଗଛରେ ଦେଲେ। ବହୁତ ଭଲ ଭାବରେ ମାଟି ଟା ମାନେ ଉର୍ବର ହେଇକି। ପରିବା ଚାଷ କରିବୁ।
ଆଚ୍ଛା ଆଉ ମାନେ ଆପ ଆପଣଙ୍କ ଆଡେ ମାନେ ଏବେ କେମିତି ଚାଲିଛି ମାନେ ଖରା ପାଇଁକା ଆ ମାନେ କେମିତି ହେଲ୍ଦି ଦେହକୁ ର ରଖିପାରିବା ଆମେ କଣ ଖାଇଲେ ଆମ ଦେହଟା ମାନେ ହେଲ୍ଥ ରହିବ। କୋଉ ପନିପରିବାରେ ଆମ ରହିବ ମାନେ ଖରାଦିନ ତ ଜାଣିଛ ନା ଇଆଡୁ ହେଟୁ ଖାଇଲେ ମାନେ କେତେ କଣ ପ୍ରୋବ୍ଲେମ ଫେସ୍ କରିବାକୁ ପଡିବ। ମାନେ ଦେହର ହେଲ୍ଥ ବି ଖରାପ ହେଇଯାଉଛି।
ହଁ ତ ଖରା ଦିନ ତ ନିହାତି ଡିହାଇଡ୍ରେସନ ହବାର ସମ୍ଭାବନା ବହୁତ ଥାଏ। କି ତମେ ଯଦି ମାନେ ଘରୋଇ ପନିପରିବା ଖାଇବ ବାହାରର କାରଣ ଦେଖନ୍ତୁ ଯୋଉ ପନିପରିବା ଆସୁଛି ଏଥିରେ ବହୁତ ପ୍ରକାରର ଔଷଧ ସାର କେମିକାଲ ମିଶା ଯାଉଛି ସେ ବହୁତ ଦିନ ସୁସ୍ଥ ରହିବ ବୋଲି କିନ୍ତୁ ସେଇରା ସବୁ ଦେହ ପାଇଁ ବହୁତ କ୍ଷତି। ଯଦି ଆମେ ଘରେ ଗୋଟେ ଗଛ ଲଗାଉଛେ ତ ସେଥିରେ ଆମେ ଘରେ ହିଁ ପାଣି ଦେଉଛେ ଆଉ ଘର ଯେଉଁ ଖତ କହିଲେ ନିଜେ ତିଆରି କରିକି ଦେଉଛେ ତ ସେଥିରେ କିଛି ବି ଖରାପ ଜିନିଷ ନାହିଁ ତ ସେଇ ପନିପରିବାକୁ ଖାଇଲେ ହିଁ ଆମେ ସୁସ୍ଥ ରହିପାରିବା। ଆଉ ତା ସାଙ୍ଗରେ ପଖାଳ ସେ ଖରା ଦିନରେ ଯୋଉ ପଖାଳ ତୋରାଣି ସେଟା ତ ପିଇଲେ କେ ଆଉ ମାନେ ଡିହାଇଡ୍ରେସନ ହବାର ସମ୍ଭାବନା ନାହିଁ ସେଟା ଗୋଟେ। ଆଉ ପ୍ରତିଦିନ ପ୍ରଚୁର ପାଣି ପିଇବା ଦରକାର କାରଣ ପାଣି ପିଇବା ଦ୍ଵାରା ଆମ ଆଉ ମାନେ କିଛି ବି ଅସୁବିଧା ହୁଏନି ଯେକୌଣସି ମାନେ ରୋଗ ହେଲେ ବି ଆପଣ ଡକ୍ଟରଙ୍କ ପାଖକୁ ଯିବେ ସେ ଆଗ ପ୍ରଥମେ କହିବେ ପାଣି ପିଅନ୍ତୁ ନିଜେ। ତ ଏଇଟା ଖରା ଦିନ ତ ପାଣି ପିଇବା ନିମତି ଆବଶ୍ୟକ। ତ ଏମିତିରେ ବି ତ ଆମ ଆଡେ ପନିପରିବା ସବୁ ପ୍ରକାରର ଲଗା ହେଲାଣି। ତ। ଆଉ ସବୁ ଯୋଉ ରା ଅଛି ଚାରା ସବୁ ମାନେ ହାଟରୁ କିଣା ହେଇକି ଆସିବ ଆହୁରି ଲ ଚାରା ଆସିବାର ବାକି ଅଛି ଟମାଟୋ ଚାରା ତ ସେଇରା ସବୁ ଆସିଲେ ବି ଲଗାଯିବ। କାରଣ ସବୁଜ ଯୋଉ ପନିପରିବା ଯଦି ନିଜ ବାରିରେ ଚାଷ କରି ଖାଇବେ ତ ଦେହ ଅସୁସ୍ଥ ହବନି। କି ମାନେ ମେଡ଼ିକାଲ ବି ଯିବାକୁ ପଡ଼ିବନି କି ଯେମିତି ଏବେ ଦେଖନ୍ତୁ ପନିପରିବା ମାନେ ବାହାରୁ ଯଉଡା ଖାଇକି ଆଉ ଖାଇଲେ କେତେ ପ୍ରକାରର ରୋଗ ହଉଛି କିନ୍ତୁ ବାରିରେ ଯୋଉଟା ଲଗେଇବେ ଖାଇଲେ ଦେହ ସବୁବେଳେ ସୁସ୍ଥ ସୁସ୍ଥ ରହିବ ଆଉ ଆପଣଙ୍କ ଆଡେ ଯୋଉ ଆଉ କଣ କଣ ଚାରା ସବୁ ଏବେ ଆସିବ।
ଆମ ଆଡ଼େ ଏବେ ଜଣିଚତ ଖରା ଦିନେ ମାନେ ଆପଣ ଯେମିତି କହିଲେ ପାଣି ସଫିଶେଣ୍ଟ ପିଇବା ଦରକାର। ଏଟା ହଉଛି ସବୁଠାରୁ ଗୋଟେ ଭଲ ଜିନିଷ ଖରା ଦିନ ମାନେ ହିଁ। ପାଣି ଟା ପିଇଲେ ହିଁ ଆମ ଦେହଟା ମାନେ ସୁସ୍ଥ ରହିବ। ତା ଅପେକ୍ଷା ଆଉ ଗୋଟେ ଭଲ ଜିନିଷ କି ଆମେ ପନିପରିବା ଯୋଉ ଚାଷ କରୁଛୁ ତା ଭିତରୁ ଲେମ୍ବୁ ବୁ ହଉଛି ଗୋଟେ ମାନେ ବହୁତ ଭଲ ଜିନିଷ। ମାନେ ଲେମ୍ବୁ ପାଣିଟା ବି ଆମେ ଯଦି ପିଇବା ଆମ ହାଇଡ୍ରେସନ ରହିବ ବଡ଼ି ମାନେ ସେଟା ବି ମାନେ ଅକ୍ସିଜେନ ଯୋଗେଇବ ନା। ସେଟା ଲେମ୍ବୁ ଚିନି ଏସବୁ ଯେମିତି ଗୋଟେ ପାଣି। ତ ଏବେ ଆମର ତ ଚାଲିଚି ମାନେ ସାଲଡ ଏବେ ତ ଜାଣିଥିବେ ଖରାଦିନ ମାନେ ପ୍ରାୟ ଫୁଡ ଉପରେ ବେଶୀ ଚାଲିଥିବ। ମାନେ ଫ୍ରୁଟସ ଖାଇଲେ ହିଁ ଦେହ ମାନେ ସତେଜ ରହିବ କି କଣ ରହିବ। ପଖାଳ ବି ଯେମିତି କହୁଥିଲେ ଆପଣ ତ ଫ୍ରୁଟସ ଆମେ ଡେଲି ମାନେ କାକୁଡି ଯେମିତି ହଉ ଗାଜର ହଉ, କାକୁଡ଼ି ହଉ, ଟମାଟୋ ହେଉ ଏସବୁ ଆମେ କଞ୍ଚା ପନିପରିବା ଯେତେ ଖାଇବା ନା ଆମ ଦେହ ପାଇଁ ସେତେ ଭଲ ଆଉ ସେତ୍ ଏତେ ସ୍ୱାସ୍ଥ୍ୟକର ହିଁ ରହିବ।
ହଁ ତ ସେମତି ତରଭୁଜ ଆମର ଏପଟେ ତରଭୁଜ ବି ଲାଗିଥିଲା ଏବେ ବି ଆଉ ଯୋଉ ତରୁଭୁଜ ଲଗାଯାଉଛି ନୂଆ ଗଛ ଯୋଉଟା ଆମର ବହୁତ ଦିନ ରହିବ। ତ ସେ ତରଭୁଜ ଖାଇଲେ ତ ଜାଣିଥିବେ ଖରାଦିନ ତରଭୁଜ ଯୁଆଡିବି ମି ଯାଉଛେ ମାନେ ବାଟରେ ଯୋଉଠି ପଇଡ ପାଣି ତରଭୁଜ, କାକୁଡି ନିହାତି ଖାଇବା ଦରକାର କାରଣ ଏଇଟା ଖାଇବା ଦ୍ଵାରା ଯୋଉ ଆମର ଅଂଶୁଘାତ ହବନି କେବେ କାରଣ ଅଂଶୁଘାତଟା କେମିତି ହଉଛି ଆମ ଦେହ ଜଳୀୟଂଶ କମିଗଲେ ହଉଛି। କିନ୍ତୁ ତରଭୁଜ ଜ କାକୁଡି ଆଉ ପଇଡ଼ ପାଣି ସବୁ ପ୍ରତିଦିନ ପିଇବା ଦ୍ଵାରା ଅଂଶୁଘାତ ହୁଏନି। ତ ଆପଣ ବି ନିତିଦିନ ତ ନିହାତି ଭାବରେ ପଇଡ ପାଣି ପିଉଥିବେ।
ହଁ ହଁ ନିତି ଦିନ ପଇଡ଼ ପାଣି ଆଉ ସୁ ତା ସହିତ ଲେମ୍ବୁ ପାଣିଟା ହଉଛି ସଫିସିଏଣ୍ଟ। ଲେମ୍ବୁ ପାଣିଟା କାରଣ ଆମର ଅକ୍ସିଜେନ ଯୋଗାଇଥାଏ। କାରଣ ଲେମ୍ବୁରେ ଅକ୍ସିଜେନ ଥାଏ ବୋଲି ଆପଣ ତ ଜାଣିଥିବେ। ଲେମ୍ବୁରେ, ଆଉ ଏବେ ତାଳ ଶଜ ଏବେ ଖରାଦିନେ ବହୁତ ଏଇଟା ଗୋଟେ ଭଲ ଜିନିଷ। ତ ମାନେ ଉ ଥଣ୍ଡା ପାଣି ବି ପାଣି ଓ ମାନେ ଫଳକୁ ଫଳ ବି ଆମେ ଖାଇପାରିବା। ସେଟା ବି ଗୋଟେ ଭଲ ଜିନିଷଟେ, ଆଉ ଏବେ ଚାଲିଛି ତ ଦେଖୁଛନ୍ତି, ତରୁଭୁଜ ବି ଏବେ ଚାଲିଛି ବହୁତ ସାରା ରେଟ ରେ, ଏବେ ନାରେ ମୁଁ ପ୍ରାୟ ଫଳ ଗ
ଗୋଟେ ଏବେ ଆସିଛି, ଜାମୁ କୋଳି ଯେମିତି ଯେମତି ଖଜିର କୋଳି, ଜାମୁ କୋଳି ଏସବୁ ଗୋଟେ ଭଲ ଜିନିଷ ଫଳ। ନୂଆ ଫଳ ଗୋଟେ ଆମେ ଏଇ ଖରାଦିନେ ପାଇପାରୁଚେ।
ଟିକିଏ ଏବେ ମୋର ଟିକେ କାମ ଅଛି, ମୁଁ ଆପଣଙ୍କୁ ଟିକେ ଫ୍ରି ହେଇକି ଉଁ କଥାହବ ଆଉ।
ଠିକ୍ ଅଛି।